ହାଲୋ।
ହଁ କଣ କରୁଚୁ?
ବିସିଚି ଚା ପିଉ ଆଉ ଥୁଲା ଚା ପିଉଥୁଲା।
ଚା ଆଁ ଚାହା ସାଙ୍ଗରେ ଆଉ କଣ?
ଆଉ ସାଙ୍ଗରେ ଟିକେ ବିସକୁଟ୍ ଖିଆ ହେଲା ଆଉ କିଛି ନାହିଁ ଆଉ ଟିକେ ଥଣ୍ଡା ହେଇଯାଇଛି ହଁ ଟିକେ ଥଣ୍ଡା ହେଇଯାଇଛି ତ ସେଥିପାଇଁ ଟିକେ ଅଦା ପକେଇକି ଗୋଲମରିଚ ପକେଇକି ଚା ପିଆ ହେଲା। ଆଉ ଟିକେ ବିସ୍କୁଟୁ ସାଇଟରେ। ନାଇଁ ନାଲି ଚାରା ମୁଁ ହୁଁ ନୁହଁ ଅମୁଲ ଚା
ଅମୁଲ ଚାହା।
ହୁଁ
ଓହୋ ଆଉ ଆଉ କିଛି ନାଇଁ ଚାହେ ସାଙ୍ଗରେ ଖାଲି ବିସ୍କୁଟ
ହୁଁ ଚା ବି ଆଉ
ଉ
ନାଲି ଚା ପିଇଥିଲେ ହେଇ ଥାଆନ୍ତା ଯେ ନାଲି ଚା ଟିକେ ପିଇବାକୁ ଇଚ୍ଛା ହେରା
ଓହୋ ବର୍ଷା ଏବେ ହଉଛି ନା କମିଲାଣି
ତା ପ୍ରବଳ ହେଉଛି।
ହୁ ଯଟା ହୁଁ ଧାନାଟା ହଉଛି କିନ୍ତୁ ଦେ ଅଳ୍ପ ଅଳ୍ପ ହଉଛି ଟିକେ ଛାଡି ଯାଉଛି ପୁଣି ହଉଛି ଏ ଏ ହଉଛି ଧୀରେ ଧୀରେ ଦିନ ସାରା ତ ଲାଗେଇକି ରହିଛି ଆଉ
ହୁଁ ହୁଁ ହଁ କଣ ଖିଆ ହେଇଛି କଣ ଠିଆ ହେଇଛି
ହୁଁ ଖିଆ ହେଇଛି ଏତ ତ ସନ୍ଧ୍ୟାବେଳେ କିଛି ଠିଆ ହେଇନି ହଁ ଖଡା ରାଇ ଆଉ
ହୁଁ
ଆପଣ ଉ ଦହି ବାଇଗଣ ପୋଟଳ ଭଜା ଆଉ କା କୁଡି ଲେମ୍ବୁ ରସକା ରସୁଣ ସବୁଗୋଟେ ଦଳା ହେଲା
ତ ମ ଟିକେ ଦଳାଦଳି ପାଗ ଭଲ ଲାଗୁଥା ନାଇଁ କି
ହଁ ଦଳା ଦଳି ଟା ପାଗ ଟା ଟିକେ ହେଲେ ଖାଇବା ଟା ଟିକେ ଭଲ ଲାଗିବ।
ହୁଁ ହୁଁ
ଦଳା ଟା ଯେ ପର୍ଯ୍ୟନ୍ତ ହେଇନି ଖାଇବାର ମଜା ଆସୁନି
ଉ କୋଉ ପିଠା ଭଲ ଲାଗେ ତମକୁ?
ଏଛା ମତେ ମଣ୍ଡା ପିଠା ଭଲ ଲାଗେ
ମଣ୍ଡା ପିଠା ତମକୁ ଭଲ ଲାଗେ ନା ଆଉ କାହାକୁ ଭଲ ଲାଗେ
ଆଉ ମତେ ବି ଭଲ ଲାଗେ।
ହେ ଆଉ କାହାକୁ ତମ ଘରେ
ଆ ଆମ ଘରେ ମୋ ସ୍ଵାମୀଙ୍କୁ ଭଲ ଲାଗେ ମତେ ଭଲ ଲାଗେ ମତେ ମୁଗ ପିଠା ବି ଭଲ ଲାଗେ ଏ ମୁଗ ଚକୁଳି ଯୋଉ ବନା ହୁଏ ହଁ
ମୁଗ ସ ମୁଗ ଚକୁଳି ନା ମୁଗ ମୁଗରେ ତ ଚକୁଳି ପିଠା ହବନି
ହଁ ମୁଗ ଚକୁଳି ବନା ହୁଏ ନା
ମୁଗ ଚକୁଳି କେମିତି ବନା ହବା
ହଁ ମୁଗରେ ବୁଡ ଆଉ
ସେଇଟା ମୋଟା ମୋଟା ପିଠା ହବ
ହଁ ମୋଟା ମୋଟା ପତଳା ହବନି ମୋଟା ଟିକେ ହବ କେମ ସେଟା ବଢିଆ ଲାଗିବ କାଟିକି ଖାଇବ ଭଲ ଲାଗିବ ଗୁଡ ଆଉ ଚାରରେ ମୁଗ ଅଳ୍ପ କିଛି ଚାଉଳ ତାକୁ ଗ୍ରାଇଣ୍ଡିଙ୍ଗ କରିକି ତ କଡେଇ
ମୁଗ ଟା କଣ ଏଇ ଗ୍ରୀନ୍ ମୁଗ ନା ଡାଲି ମୁଗ ହେଲେ ବି ଚଳିବ
ନା ଡାଲି ମୁଗ ହବନି ଗୋଟା ମୁଗ ହେଲେ
ଗୋଟା ଏ ଯୋଉ ଗ୍ରୀନ୍ ଗ୍ରୀନ୍ ଗୋଟା ଡାଲି ମୁଗ ନା ଆମେ ଫାଳ କରି ଖା ହୁ ହୋ
ଫାଳ କଲେ ହବ ଆଉ ଗୋଟା ବି ଭେଦେଇକି ଗ୍ରାଇଣ୍ଡିଙ୍ଗ କରିଦେଲେ ବି ହବ
ହଁ ସେ ଭିଟାମିନ ଅଧିକ ଆଉ ନାଇଁକି?
ହଁ ଆଉ ଗୋଟେ ଫାଳ ହେଲେ ଚୋପା ବାହାରିଯିବ। ଗୋଟା ହେଲେ ଚୋପା ସହ ଗ୍ରାଇଣ୍ଡିଙ୍ଗ କରିବାକୁ ଟିକେ ପଡିବ ଆଉ।
ଓ ହଁ ସେଥିରେ କଣ କଣ ପକାଯାଏ?
ଅଦା ଆଉ ଗୁ ଗୁଡ ଗୁଡ ଶ୍ୱାଦ ଅନୁସାରେ ଲୁଣ ତା ସହିତ ନଡିଆ ସେ ସବୁ ଗୋଳେଇକି
କଦଳୀ ଓହୋ ଜଣେ ଜଣେ ଛେନା ବି ପକ କାନ୍ତି ନା ନାଇଁ?
ହଁ ହଁ ଛେନା ବି ପକେଇଲେ ଚଳିବ। ସେ ନଡ଼ିଆ କଦଳୀ ଟା ବେଶୀ ଇ କରିକି ସମସ୍ତେ ପକାନ୍ତି ଆଉ।
ହଁ ସେଇଟା ର ଆମର ଲକ୍ଷ୍ମୀ ପୂଜାରେ ହୁଏନା? ଲକ୍ଷ୍ମୀ ପୂଜାରେ ଠାକୁରଙ୍କ ପାଖରେ ଲାଗେ ଗୁରୁହ ମୁଗ କୁଳି କୁହାଯାଏ ମୁଁ ଆଉ ହଁ
ହଁ ଦମ୍ପୁଳି ସେଟା ତ ଘରେ ଆମର ସବୁ ବର୍ଷ ମନା ହୁଏ ତେଣୁକରି ମୋର ମନେ ଅଛି ଆଉ।
ହ ସେଟା ଭୋଗ ଚକୁଳି କେନ୍ତି ହୁଏ?
ଆଉ ସେଇଟା ତ ଚକୁଳି କୁହାଯାଏ ଆଉ।
ମୁଗ ପୁ ଗୁଡ଼ ଟା ପଡ଼ିଲେ ସେଇଟା ବେଶୀ ଟିକେ ଟେଷ୍ଟ ଲାଗେ ନାହିଁକି?
ଟେଷ୍ଟ ଲାଗେ ଗୁଡ ଆଉ ତା ସାଙ୍ଗରେ ନଡିଆ। କାଟିକି ହୋଉ ନହେଲେ କୋରା ହୋଉ ଗୁ ଗୁଡ଼
ଦେ ସେଇଥିରେ ସେମିତି ମୁଗ ଦେଇକି ଆମେ ପିଆଜ ଫିଆଜ ସବୁ ଦେଇକି ସ ମାନେ କରିଲେ ବି ଭଲ ଲାଗେ ମୁଗ ଚିଲା କହୁଛନ୍ତି ସେଇଟା।
ହୁଁ ଏବେ ନୂଆ ଷ୍ଟାଇଲରେ ସେ ସବୁ ପୁରୁଣା ଆଗରୁ ସେଇଟା ବନା ହୋଉଥିଲା ଆଉ।
ହଁ ଏଠି ଠାକୁରଙ୍କ ପାଖରେ ଭୋଗ ଲାଗେ। ଆଉ ଗୋଟେ ସବୁ ପିଆଜ କଞ୍ଚଲଙ୍କା ସବୁ କ କରିଦଉଛନ୍ତି ଯୋଉ ପରିବା ଟିକେ କରିକି ଫ୍ରାଏ କରିଦେଇକି ସେମିତି ବାଟିକି କରୁଛନ୍ତି। ଛୋଟ ଛୁଆ ଖାଇବାକୁ ଟିଫିନରେ ଦବା ପାଇଁ ଏ ସେଇ ମୁଗ ଆଉ ଚାଉଳ ବାଟିଦବ
ହଁ ମେ ସେଇ ଗ୍ରି ଗ୍ରୀନ୍ ମୁଗ ଫାଳ କରିକି ନା ଗୋଟ
ହଁ ହଁ ସେ ସେ ଯାହାବି ହେଲେ ଚଳିବ ତାପରେ ପିଆଜ କଞ୍ଚାଲଙ୍କା ଧନିଆ ପତ୍ର ଟମାଟୋ ଗାଜ ଜର ଆଉ ବିନ୍ସ ହଁ ଆଳୁ ଟିକେ ଫୁଲ କୋବି ଟିକେ ସବୁ ଟିକ ଟିକ କରିକି କାଟି ଦେଇକି ଫ୍ରାଏ କରିଦେବେ ଫ୍ରାଏ କରିକି ସେ ମିଶେଇଦେବେ ମିଶେଇଦେଇକି ସେମତି ଛୋଟ ଛୋଟ କରିକି ଛୋଟ ଛୁଆଙ୍କୁ ହୁଁ ଏ ଛୁଆ ଟିଫିନ ନବା ପାଇଁ ଏଇ ହୁଁ ହୁଁ। ଯେ ଆମର ତ ମତେ ଭଲ ଲାଗେ।
କି ଗଲେ
ହୁଁ ମତେ ସେମତି ମାନେ ମୁଗରେ କରିଛି ଥରେ ଆଉ ବିରି ଚାଉ ଚକୁଳି ଯୋଉ ପିଠଉ ସେଇଥିରେ କରିଛି।
ସେଇଥିରେ ମୁଁ ସୁଜିରେ କରେ ସୁଜିକୁ ଟିକେ ସମୟ ବତୁରେଇ ଦେଲେ
ହଁ ସୁଜିରେ ଦେଲେ ସୁଜିରେ ଦହି ଟା ଦେଲେ ଭଲ ଲାଗେନ
ବ ହଁ ଦହି ଟିକେ ପକେଇଲେ ନରମ ଆସିବ
ସୁଜି ସୁଜି ଆଉ ସୁଜିରେ ଟିକେ ଦହି ଦେଇଦେଲେ ସେଟା ଟିକେ ମାନେ ହଁ ମାନେ ଗେସ୍ ବେଶୀ ନାହିଁ
ହେଇଯିବ ଯେହେତୁ ପରିବା ଆମର ପଡିବ ସବୁ ପ୍ରକାରେ ଆଉ ଖୁଲିବନି ଦହିଟା ପଡ଼ିଲେ ଟିକେ ନରମ ଆସେ ଛୁଆଙ୍କୁ ଖାଇବା ପାଇଁ ଟେଷ୍ଟି ଲାଗିବ ଆଉ।
ହୁଁ ଆମର ଏଇ ଛୁଆ ଖାଉନାହାନ୍ତି ମତେ କିନ୍ତୁ ଭଲ ଲାଗେ।
ହଁ ଅଁ ଆମର ଅ ଝିଅ ଖାଇବ ଆଉ ଝିଅ ଟିକେ ଭଲ ପାଏ ତାର ନୂଆ ନୂଆ ଟି କେ ଆଇଟମ ହେଲେ ତାର ଭଲ।
ହଁ ସେତ ଖାଉନି ସେଇଥିପାଇିଁ କଣ ଏରା କରିବ।
ହୁଁ।
ସେ ଖାଲି ହେ ବିରି ପ୍ର ପିଠାରେ ଯଦି କରିବୁ ମାନେ ତା ଉପରେ ଦେଇକି
ହ ଖାଲି ପିଆଜ ଦେଇଚେ।
ପିଆଜ ଦେ ହଁ ହଁ। ହଁ ସେଇଟା କଲେ ଟିକେ ଚିକ ଖାଇବ ନହେଲେ କାଇଁ ଖାଉଚି ନାଇଁ ଆ ଏମାନେ ମତେ ଟିକେ ଭଲ ଲାଗେ
ହଁ ସେମିତି ବି ମୁଁ ବନାଏ ଆଉ ଖାଲି ବିରି ପିଠା ବିରି ପିଠା ଉପରେ ଚକୁଳି ଉପରେ ପିଆଜ ଦେଇକି ସେମିତି ବି ବନେଇଚି ଆଉ ସେଉ ବିରି ପିଠଉରେ ଅଣ୍ଡା ଟିକେ ମିକ୍ସ କରିଦେଇକି ସେଟା ବନେଇବା ସେଇଟା ବି ଭଲ ନରମ ହବ ଟେଷ୍ଟି ବି ଲାଗେ
ଅଣ୍ଡା
ହଁ ପିଠଉ ଟିକେ ଅଳ୍ପ ପିଠଉ ଆଉଅଣ୍ଡା ଡା ଅଣ୍ଡା ଟିକେ ଅଣ୍ଡା ଗୋଟେ ଅଳ୍ପ ଧର ଗିନେ ବେ ପି ପୀଠଉ ହେଲେ ଅଣ୍ଡା ଗୋଟେକି ଦିଟା ପକେଇବ ଯେତିକି ତମେ ଦରକାର ହୁଁ ପିଆଜ ପ ପକେଇଲେ ଭଲ ଲାଗିବ ନ ପକେଇଲେ ବି ଚଳିବ କିନ୍ତୁ ପିଆଜ ଟିକେ ପକେଇଲେ ଭଲ ହବ ହଁ ହଁ ନରମ ଲାଗିବ ମୋ ଓ
ସେ ଅଣ୍ଡାର ବାସ୍ନା ରହିବ ଅ
ହଁ ଅଣ୍ଡା ର ବାସ୍ନା ଟିକେ ରହିବ ହଁ ମୁ ଖାଇ ଥିଲି କି ଆମ ଘରେ ବୋଉ କର ଥିଲେ ତାଙ୍କ ପୁଅକୁ ଦେଇଥିଲେ ବନେଇକି ମୁଁ ସେଇଠି
ଏହେ ସେରା କଣ ନାଗ
ହଁ ପୁରା ଭଲ ଲାଗେ
ହୁଁ ହୁଁ ଏ ୟୁଟ୍ୟୁବ ଦେଖିକି ବଧେ ହେରା ହେଇଥିବ।
ହଁ ଅଁ ବୋଉ ୟୁଟୁବ ଦେଖିକି କରଥିବ ଆଉ
ହୁଁ ନହେଲେ ଏରା କୁଆଡୁ
ହୁଁ ଭଲ ଲାଗୁଥିଲା ମୁଁଖାଇଥିଲି। ପିଠଉ ଆଉ ସେଥିରେ ଅଣ୍ଡା ଆଉ ଉଁ ପିଆଜ ଟିକେ କାଟିକି ପକେଇଲି ମିକ୍ସ କରିକି ନରମ ଟିକେ ରହିବ ପିଠାଟା ଫୁଲ ଭଲ ଲାଗିଥିଲା ଆଉ
ହାଲୋ
ହଁ ଆଉ
ଆଉ ଗୋଟେ ଅଟା ବି ଅଟା ଟିକେ ସୁ ସୁଜି ଟିକେ ପକେଇକି ପିଆଜ କଞ୍ଚା ଲଙ୍କା ସବୁ ଏମିତି ଦେଇକି ପିଠା ବି କଲେ ଚା ସାଙ୍ଗରେ ଖାଇବାକୁ ଭଲ ଲାଗେନି?
ହଁ ସେମତି ତ ମୁଁ କେବେ ବନେଇନି ଏଁ ବନେଇଚି
ଅଟା ଟିକେ ଆଣି ଅଟା ଗୋଟେ କପ୍ ହେଲେ ସୁଜି ଦିଇ ତିନି ଚାମଚ ଦେବେ ବେଶୀ ଦେବେନି ଦି ଚାମଚ
ବନେଇଛି ଯାହାକି ମୁଢ଼ୀ ଗୁଟେ କପ ଆଉ ଦି ମୁଢି ଦି କପ୍ ହେଲେ ସୁଜି ଗୋଟେ କପ୍ ତାକୁ ଭେଦେଇ ଦେଇକି କିଛି ସମୟ ପାଞ୍ଚ ଦଶ ମିନିଟ ଭେଦେଇ ଦେଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ବଟର ଟାଇପ ତିଆରି ବନେଇକି ତା ସହିତ ନଡିଆ କୁରା ଟିକେ ପକେଇକି ହୁଁ ଚିନି ଆଁ ତାକୁ ବନେଇବେ ଏମତି କଡେଇରେ ଟିକେ ମୋଟାକି ଦେଇକି ବଢିଆ ନରମକୁୁ ଟେଷ୍ଟ ଲାଗୁଛି। ।
ଭଲ ଲାଗୁଚି
ହଁ ବଢିଆ ଲାଗୁଚି। ଆ ତ ହୁଁ ଖାଲି । ଆଗେ ଫାଷ୍ଟ ଗୋଟେ କପ ରେ ଯେତେ ଆମେ ସୁଜି ଆଣିଲେ ସେଇଥିରେ ଦି କପ ମୁଢି ତାକୁ କିଛି ସମୟ ପାଇଁ ଭି ନା ଗୋଟା ମୁଢି ଗୋଟା ମୁଢି କିଛି ସମୟ ହଁ ଗୋଟା ମୁଢି ତାକୁ ଭେଦେଇ ଦବା। ଭେଦେ ମୁଢି ଟାକୁ ଧୋଇକି ଛାଣିଦବା। ଧୋଇକି ଟିକେ ଛାଣି ଦେଇକି ତାକୁ ନରମ ହେଇଯିବ ମୁଢିଟା ଦିଟାଙ୍କ ମିକ୍ସ କରିକି କିଛି ସମୟ ରଖିଦବା ପାଞ୍ଚ ଦଶ ମିନିଟ୍। ଫୁଲିବା ପାଇଁ ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦବା। ତା ସହିତ ସ୍ୱାଦ ଅନୁସାରେ ଲୁଣ, ଚିନି ଆଉ ନଡିଆ ଆଉ କୋରା ଟିକେ। କି କଟା ଯାହା ବି ହଉ ପକେଇକି ତାକୁ ଲୁଣ ବସେଇଦବା ଟିକେ ମୋଟା ଆକାରରେ ଦେଇକି। ତାକୁ ବସେଇଦବା ନା ସେ ହେଇଗଲା ପରେ ଏଟା ଟେଷ୍ଟ ଲାଗିବ।
ହଉ। ହଉ ଟିକେ ରଖୁଚି।
ହଁ।